ମୁଁ ସେମିତି ଯାନି
କଣ କରୁଛୁ?
ବସିଛି ଆଉ।
ଉୁଁ ହୁଁ ଗରମ କେମିତି କଣ ହଉଛି?
ଗରମ ବା ସାଙ୍ଘାତିକ। ପ୍ରବଳ ଗରମ ଏସିରେ ବଇଚୁ। ନାଇଁ ଖିଆ ହବ ଏବେ। କିଏ ଆଉ ତୋର?
ନାଇଁ ରୋଷେଇ ଚାଲିଛି ଖିଆ ହବ।
କଣ ଆଇଟମ କଣ କି?
ଆଇଟମ୍ ଆଜି ଅଛି ଭାତ, ଡାଲି
ହୁଁ।
କୋବି ଆଳୁ ଭଜା।
କୋବି?
ହୁଁ ଫୁଲ୍ କୋବି, ଆଡେ ମିଳୁଛି।
ଓହୋ ରୋଷେଇ ଚାଲିଛି?
ହଁ।
ଲାଇବ୍ରେରୀ ଆଉ ଯାଇନୁ?
ହଁ ଲାଇବ୍ରେରୀ ଯାଇଥିଲି ଆସିଲିଣି।
ଅ ନିଶ୍ଚନ୍ଦ ବେଲେ ଅଛି ନାନ୍ ଟିକେ ଆଣିଥିଲି ଏଠୁ ଖାଇବା କିଣିକି ଆଣିଥିଲି ଆଉ। ଖାଇନି ଖିଆ ହବ ଥୁଆହେଇଛି। ଛାଡ ଯାଇନୁ? ପୁରୀରୁ ଯାଇଁ ଆସିକି ବାଦାଣିଆ ପୁରା।
ଆଉ କଣ ପୁରୀରେ କେମିତି କଣ କଟିଲା କଣ କେତେବେଳେ ଗଲ କେତେ ଜଣ ଗଲ?
ଏସିି ରୁମ ରେ ପୁରୀ କଟିଗଲା। ଆମେ ଛଅ ଜଣ ବା।
ହଁ ହଁ।
ଛଅ ଜଣ ଯାଇଥିଲୁ କାର୍ ରେ ଏଠୁ ଗଲୁ ଏଗାରଟାନଡେ। ନାଇଁ ଆଙ୍କ ନୂଆ କାରେ ଯିବା ପୟର।
ହଁ ହଁ।
ଏଠୁ ଗଲୁ ଏଗାରଟା ସାଢେ ଏଗାରଟା ବେଳେ ପହଞ୍ଚୁ ପହଞ୍ଚୁ ଦିଟା ତିନିଟା ହେଇଗଲା।
ହୁଁ।
ତିନିଟା ବେଳୁ ସେଠି ସମୁଦ୍ରକୂଳେ ବୁଲାବୁଲି କରି ନରେନ୍ଦ୍ର ପୋଖରୀରେ ଗାଧେଇ, ହଁ।
ହଁ।
ତିନିଟା ବେଳେ ସମୁଦ୍ର କୂଳ କୁ ପଳେଇଲୁ ସେଠି ଯାଇଁ ଓଦା ମଦା ହେଇ
ହୁଁ।
ଯାଇଁ ଗାଧେଇକି ଗଲାବେଳୁ ଠାକୁରଙ୍କ ପାକୁ ଗଲୁ, ଥିଲେ ତଥାପି ଲୋକ, ହଁ ଥିଲେ ବୋହୁତ୍ ଲୋକ ଥିଲେ। ତିନଟା ରାତିରେ ଲୋକ, ହୁଁ। ତାପରେ ଗାଧେଇ ଫାଧେଇ ଗଲୁ ଠାକୁର ପାଖକୁ ସେଠି ଭିଡ଼ ପ୍ରବଳ।
କେତେ ସକାଳେ ଚାରି ପାଞ୍ଚେ?
ହଁ ସକାଳ ଚାରି ପାଞ୍ଚଟା ବେଳୁ।
ଚାରି ପାଞ୍ଚ ରେ ଠାକୁରଙ୍କ ପାଖରେ ଏତେ ଭିଡ଼ ପୁରୀରେ?
ଆ ପ୍ରବଳ ଭିଡ଼।
ଅହୋ।
ଦେଖି ଦେ ତାପରେ ଆସିକି ସେଠୁ ଆଟା ନଅଟା ବେଳ ଦର୍ଶନ ସରିଗଲା।
ହୁଁ।
ଆଠଟା ବେଳେ ଆସିକି ରୁମ୍ ରେ ଶୋଇଚୁ ଗଲୁ ଦଶଟା ଯାଇକି ରେଷ୍ଟ ନେଇ ଟିକେ ଯିବା ବୁଲାବୁଲି କରିବା ଆଉ। ଯୋଉ ଦଶଟାରୁ ବାରଟା ଯାକେ ଆଉ। କ ସେଥିଲା ହେଲା। ଦଶଟା ରୁ ବାରଟା ହବ ବୋଲି ଶୋଇଛନ୍ତି ସମସ୍ତେ ଏସି ଥଣ୍ଡାରେ ଆସି ବାଜିଲାଣି ଦିଟା। ଦିଟା ବେଳରୁ ଉଠି ଖିଆପିଆ କରୁ କରୁ ହୋଟେଲ ବୁଲି ବୁଲି, ଚାରିଟା ସାଡେ ଚାରିଟା ହେଲା ଖାଉ ଖାଉ।
ଓହୋ।
ତାପରେ ପୁଣି ଆସି ଶୋଇପଡି ଆଟା ରାତି ଆଟା। ନାଇଁ ଏ ଶୋଇ ଶୋଇ ଦିନ ପାଇଗଲା ଆଉ। ସେଦିନ ରାତିରେ ଟିକେ ବୁଲାବୁଲି କରି ତା ପର ଦିନ ସକାଳୁକୁୁ ପଳେଆଇଲୁ ଆଉ।
ଚାଲୁନ ଆଉ ଗୋଟେ ପ୍ଲାନିଂ କରିବା ଯିବା।
ରଜ ଦିନ ଦେଖିବାକୁ ଯିବା।
ରଜ ଦିନ କୋଉଠିକି ଯିଆ ଆମେ ଯିବା ଘରକୁ ଯିବା ସେଇଠି ବାପୂକୁ କହିବା ତା କାରେ ନେଇଯିବ।
ସିଏ ତା କାର ନେଇ ତା ଡ୍ରାଇଭର ଗୋଟେ ଦରକାର। ସିଏ ଯିବନି ବା କଣ ସିଏ ଏକା ସାଙ୍ଗ କଣ ଯାଇ ହ ସିଏ ରହିବ। ଗଲେ ହବ ଅଲଗା ଇଏରେ।
ଗଲେ ଯାଆନ୍ତେ ମଁ ଗୋଟେ ବୁଲିକିନା ଆସନେ କୌଣସି ଜାଗାରେ ଗୋଟେ।
ଚଳିବ ଯୋଉଟିର ଗୋଟେ ଯିଆ ପ୍ଲାନ୍ କରିବା ଆଉ। ସେଠୀ ତ ରୁମ୍ ଫୁମ୍ ଚିହ୍ନା ହେଇଯାଇଛି। କମ୍ ରେଟ୍ ରେ ହେଇଯିବ ପୁରୀ ଫୁରୀ ଗଲେ।
ରୁମ୍ ଚିହ୍ନା ହେଇଯିବ।
ହୁଁ।
ଉଁ ହୁଁ।
କଣ କରୁଛ କି? ଆ ପନ୍ଦରଶ ଲେଖା କଲେକ୍ସନ୍ ହେଇଥିଲା।
ହାଁ।
ସେ ହେଇଗଲା ଆଉ ଠିକ୍ ଠାକ୍ ଆଉ। ଖାଇବା ପିଇବା ଇଏ ଛଅ ଜଣ ଖାଇଲୁ ତିନି ହଜାର ଟଙ୍କା ବିଲ୍ ଖାଲି ଲଞ୍ଚ ଟା। ଆଲଗା ଅଛି ଏ ତାର ଖାଇବା ପିବା ସବୁ ଠିକ୍ ଠାକ୍ ଆଉ। ପଇସା ସବୁ ଠିକ୍ ଠାକ୍ ହେଇଯାଇଛି କିଛି ଅସୁବିଧା ନାଁହି। ତେଲ ଇଏ ପିଏ ସବୁ ଠିକ୍ ଠାକ୍।
ଓଭରାଲି ଜଣକା ହଜାର ଦେଢ ହଜାର ହେଲେ ଦି ତିନ୍ ରହିବା ଖାଇବା
ହଁ ଶାନ୍ତି ମାନେ ପୁରା ଲଗଜରସ୍ ହେଇଯିବ ଆଉ ଆରାମ୍ ସେ ଆଉ। ଏସି ରୁମ୍ ସବୁ ହେଇ ଥିବ। ହଜାର ଦେଢ ହଜାର ଏମିତି। ଖାଇବା ପିଇବା ରହିବା ସବୁ ହେଇଯିବ।
ଓ ହୋ।
ଆରାମସେ। ଦେଖିବା ରଜରେ ଆସୁନୁ ଯିବା କୁଆଡେ ଗୋଟେ ଯିବା।
ହଁ ରଜ ଟାଇମ୍ ରେ ଥରେ ବୁଲିବାକୁ ଯିବା ଆଉ।
ତମର ସେ ୱାଗ୍ନୋର ଯୋଉ ଅଛି।
ହଁ ୱାଗ୍ନର ଦେଖିଲେ ହବ। ହଁ ଯିବ ଦେଖିବାକୁ ପଡିବ ଏତେ ବାଟ ମୁଁ ଚଲେଇନି କେବେ ଚଲେଇ ପାରିବିନି ଏତେ।
ତୁ କଣ ଚଲେଉ ଡୁଡୁଲୁ ନାହାନ୍ତି ତାକୁ କହିଲେ କିଏ ଚଲେଇବ।
ଏ ତାଙ୍କୁ କହିଲେ କିଏ ଚଲେଇବ ଆଉ।
ତୁ କଣ ଚଲେଇଉ ଏତେ ବାଟ ହେଲେ ରୋଡ ଫୋଡ୍ ପ୍ରବଳ ଜାମ୍ ରହୁଛି।
ହୁଁ ସେଇ କଥା ପା। ଆଉ ଏ ଗରମ ହବାର କାରଣ କଣ?
ଗରମ ହବାର କାରଣ
ହୁଁ।
ସେ ଯା ଟାଉନ ଫାଉନରେ ସବୁ ଗଛ କାଟିକି ଯେତିକି ଘର ଫର ହଉଛି ସେଇ ହଉଛି ଗରମ ହବାର କାରଣ।
ମୁଖ୍ୟ କାରଣ ଏ ଗଛ କାଟିବା। ହୁଁ ଗାଡି ମଟର ଯିବା ଆସିବା କରିବା।
ବାସ୍।
ହଁ।
ଯେତେ ଡେଭଲପ ହଉଛି ସେଥିପାଇଁ ବେଶୀ ପ୍ରାକୃତିକ ବିପର୍ଯ୍ୟ।
ସବୁ ଜାନ ଅଧିକ ଅତ୍ୟଧିକ ଲୋକ ତାଙ୍କ ନିଃଶ୍ଵାସ ପ୍ରଶ୍ଵାସରେ
ସେ ମନ୍ଦିର ଭିତରେ ଟୋଟାଲ ଅସିକ୍ସଜେନ୍ ନାଇଁ। ମନ୍ଦିର ଭିତରେ ଟୋଟାଲ ଅସିକ୍ସଜେନ ନାଇଁ। ଏମିତି ଗରମ। ଅଣନିଶ୍ୱାସୀ ଭାବରେ।
ଗଛ ନାହିଁ ଆଉ ସହରରେ ଗଛ ନାହିଁ। ଭୁବନେଶ୍ୱର ରେ ଆଉ ଗଛ ହିଁ ନାହିଁ।
ଗଛ ନଥିଲେ କୋଉଟା ରେ ମିଳିବ ହଁ ଖରା ଅଧିକ ହବ।
ହଁ। ସିଏ ହେଲା କଥା ଆଉ ଇଏ ହେଲା ଗଧ
ମୌସୁମୀ କମ ଅଛି।
ମୌସୁମୀ କଣ ଆସିବାର ଅଛି କହୁଛନ୍ତି।
ମୌସୁମୀ କମ ଅଛି କିନ୍ତୁ ଦଶ ପରସେଣ୍ଟ କମିବ।
ଆଗ ଅପେକ୍ଷା ଆଗ ବର୍ଷ ଯେମିତି ଥିଲା ତା ଅପେକ୍ଷା ଦଶ ପ୍ରତିଶତ କମ ହବ ମୌସୁମୀ।
ହଁ। କଣ କହିଲୁ? ହଁ। ଆଉ କେତେ କଣ ଅଛ କି ରୁମ୍ ରେ?
ଆମେ ଏବେ ତିନି ଜଣ ଅଛୁ। ଜଣେ ଘର ଛାଡି ପଳେଇଛି। ରୁମ୍ ଛାଡି ପଳେଇଛି। କେନ୍ଦ୍ରାପଡା ଯାଇଛି। ନାଇଁ ସେ ସିଆଡେ ରହିବ କେନ୍ଦ୍ରାପଡା ରେ ରହିବ।
କେନ୍ଦ୍ରରେ କଣ ପଢାପଢି କରୁଥିଲା କି?
ହଁ ପଢାପଢି କରୁଛି। ରହିଲାନି ସିଆଡେ ପଳେଇବଉ ଆମେ ଦି ଜଣ ଅଛୁ। ତୁ ତିନି ଜଣ ଅଛୁ। ଜଣଙ୍କର ବାପାଙ୍କୁ ସାପ କାମୁଡି ଦେଇଛି। ହେଇଗଲାଣି ଚାରି ପାଞ୍ଚ ଦିନ ହେଲାଣି।
ସେଡୁ?
ଏ ରଙ୍କାଳ ଥିଲା ସେ ସାପ କାମୁଡି ଦେଇଛି ସେ ସେଇଠୁ
କି ସାପ କି? ଏ ବାବର ଦିଅ ଏବେ କେନ୍ତି ଅଛି?
ହଁ ଏବେ ଭଲ ଅଛନ୍ତି ମାନେ ବିଶ ଚଢିନି। କାମୁଡି ମାନେ ଫଣା ଟେକି ମାରିନି ଜଷ୍ଟ କାମୁଡି ଦେଇଛି ଆଉ।
ଓହୋ। ଆ ଡେଞ୍ଜର ସାପ। ସବୁ ସାପ ଅଲଗା ସିଏ ପୁରା ଡେଞ୍ଜର।
ଉଁ ସିଏ କଣ କାମ କରୁଥିଲେ ବୋଧେ କି କଣ ବିଲରେ ଆସିଛି କାମୁଡ଼ି ଦେଇଛି। ସୁଠୁ ସଙ୍ଗେ ସଙ୍ଗେ ସେ ଲୋକଟାଏ ପଳେଇ ଯାଇଛନ୍ତି କେନ୍ଦ୍ରାପଡ଼ା। ବିଷ ଚଢ଼ିନି ସେ ବ ସେ ବଡ଼ ମେଡିକାଲରେ ତାଙ୍କୁ ଚିକିତ୍ସା ହେଲା ଚିକିତ୍ସା ହେଲା ପରେ ଦି ଦିନ ପରେ କହି ପାରିଲେନି। ସେ ପୁଣି ରେଫର୍ କରିଦେଲେ।
ହୁଁ।
ହଁ ରେଫର୍ କରିଦେଲେ ଭଲ ଅଛନ୍ତି। ଆଜି ଘରକୁ ଯାଇଥିବେ। କାଲି ଆସିବ ସେ ପିଲାଟା ଆଉ।
ତା ଭଲ ତ ଭଲ ତ ହେଇଗଲେ ଆଉ। ଭଲ ତ ହେଇଗଲେ।
ହଁ।
ଏଇ ତିନି ଟା ଆଇଟମ। ଏକ ଦୁଇ ତିନି ଚାରିଟା ତ ଚାରିଟା ଆଇଟମ। ଦୁଇ ଦୁଇ ଚାରି ଛଅ କେ ସାତଟା ଷ୍ଟ୍ରିଂ। ଓହୋ ଏଇ ତ
ପଳଉଛି ରାତିରେ ଦିନରେ ଏମିତି ପଳଉଛୁ ଯେ ମୁଣ୍ଡ ଖରାପ।
ଅସୁବିଧା ହଉ ଥିବ ଆଉ।
ହଁ ବହୁତ ଗରମ ହଉଛି।
ଆସୁଛେ ।
ହଁ ତେର ଚଉଦ ରେ ଯିବାର ଅଛି।
ଓହୋ।
ଦେଖିବା ଭାଇ ଯିବ ଆଜି କହୁଥିଲା ତାପରେ ମୁଁ କହିଲି ନାହିଁ ଯିବିନି ଏବେ ଏକାଥରେ ତେରିି ଚଉଦ ଆଡକୁ ଯିବି ଦି ତିିନି ଦିନ ରହିକି ଆସିବି ଆଉ ଘରେ ଆଉ।
ଦି ଦିନ ରହିବୁ?
ହଁ ଦି ତିନି ଦିନ ରହିବି ଆଉ।
ଏ ରଜ ତ ତିନି ଦିନ ରହି ଯିବୁ ସରିଯିବ ଆଉ।
ହଁ ସେ ତିନି ଦିନ ଆଉ ତୁ?
ହଁ ସେ ତିନି ଦିନି ହବ।
ଉ ହୁଁ। ଆମେ ଗଲାବେଳକୁ ଖରା କମିଯାଇଥିବ।
ହଁ।
ଏତେ ଜୋର ଗରମ ହଉଛି ଆଉ। ସେ ସବୁ ପିଲା କଣ କରୁଛନ୍ତି?
ସେ କଣ ଏକାଠିଆ ଅଛି କିନି।
ହଁ ସାଡ଼ୁ କେବେ ଯିବୁ?
ସେଆଡୁ ଅଛି ଦେଖିବାକୁ ମାଲପଡ଼ା ଯିବି ଆଉ।
ମାସେ ନା ଦି ମାସେ?
ନା ମ ଅଳ୍ପ ଦିନ ଅଳ୍ପ ଅ
ହୁଁ ହୁଁ।
ଏସ୍
ଓହୋ ଘରେ କେହି କଲ୍ କରୁନାହାନ୍ତି?
ହଁ କରିଥିଲି ସକାଳେ କଥା ହେଇଥିଲି। ଆଉ କହୁନାହାନ୍ତି। କରିବି ଖାଇ ପିଇ ସାରିଲେ କରିଲେ କାମଟା ଚାଲିଛି କି
କଲେଜ ଯାଇନୁ?
ନା ବା କଲେଜ ବନ୍ଦ ଅଛି ବା।
ହଁ ହଁ ଏବେ ଖୋଲିବ ସତର ଅଠର ଯାଏ ଖୋଲିବ ଅ। ଖରା ଅଧିକ ହେଲେ ସ୍କୁଲ ଘୁଞ୍ଚିବ ନହେଲେ ଘୁଞ୍ଚିବନି ଆଉ।
ହଁ।
ହୁଁ।
ହ।
ହଉ ଠିକ୍ ଅଛି ଆଉ।
ଖିଆ ପିଆ କରିବ ଆଉ।